ହଁ ଭାଇ କଂ?
ଏ ବସିଚି ଇଆଡେ ଆଉ କଂ କରିଆ।
ବସିଚ।
ହଁ ଏଇନେ ଖେଳ ସରିଲା ଖେଳ ସରିଲାଠୁ ଆସିକି ବସିଚୁ ଆଉ।
ଉଁ ହୁଁ ଖେଳ କଣ ଏତେ ଜଲଦି ସରିଗଲା ତମ ଆଡେ କଣ?
ଏ କୋଉଠି ଅଛୁ କି ଏତେ ପାଟି ଶୁଭୁଛି?
ଆ ମୁଁ ଆସିଚି ଏଇ ଆମ ଗାଁ ପାର୍କ ଆଡ଼େ ଆଉ।
ପାର୍କରେ ବସଚୁ?
ହଁ।
ପାର୍କ ଟା ଭଲ ହେଇଚି?
ହଁ ସେଇଭଳିଆ ହେଇଚି ଆଉ କିନ୍ତୁ ପିଲା ଭାଙ୍ଗି ଭୁଙ୍ଗା ଦେଲେଣି। ଯୋଉ ପାର୍କ ର ଯୋଉ ଜିନିଷ ସବୁ।
ହଁ।
ଭାଙ୍ଗି ରୁଜା ଦେଲେଣି ଆଉ।
ଅଁ ଆମର ତ ଏଠି କବାଡ଼ି ଖେଳ ଚାଲଛି। ଛୁଆ କବାଡ଼ି ଖେଳୁଚନ୍ତି ଏଇନେ ଏଇନା ଅଫ୍ସିଜିନ ଟା। ଏଇନେ ମେନେ କିଛି ଖେଳ ଖେଳି ପାରିବେନି ପିଲା। ବୁଝିପାରିଲୁ କି ଏଇନେ କଣ ସିଜିନ କି ସିଜିନ କହିବାକୁ ଗଲେ ଖରା ଦିନ ଗୋଟେ ଖେଳିବାକୁ ଭଲ ଲାଗେ ରାତିରେ ଆଉ ଗରମ ହଉଥୁବ ଇଆଡ଼େ ରାତିରେ ଖେଳିବୁ। ଲାଇଟ୍ ଫାଇଟ୍ ଲଗେଇକିଁ। ଶୀତ ଦିନେ ଦିନରେ ରାତିରେ ତୁ ଶୀତ ଦିନେ ଯେଉ ଟାଇମ୍ ରେ ଖେଳିବୁ ତତେ କିଛି ଲାଗିବନି। ଶୀତେ ଦିନେ ହିଁ ମାନେ ଖେଳିବା କଥା ଆକ୍ଚୁ ଆଲି ଏଁ କଣ ପାଇଁ କହିଲୁ ବ ଡ଼ିରେ ଚର୍ବି ଲାଗିଯିବ।
ହଁ।
ସେଇ ଟାଇମ୍ ରେ ତୁ ପ୍ରାଏ ଶୀତ ଦିନେ ଲୋକମାନେ ବେଶୀ ଖେଳକୁଦ କରନ୍ତିନି। ଫିଟନେସ୍ ରୁହେନି କିନ୍ତୁ ଆମ ଗାଁ ଛୁଆଙ୍କର କଣ ମୁଁ ବର୍ଷ ସାରା ସେମାନେ ଫିଟନେସ୍ ରଖନ୍ତି ରନିଂ କରନ୍ତି ସବୁ ପ୍ରି ପ୍ୟାର କରନ୍ତି ସବୁ ପ୍ରକାର ଫିଟନେସ୍ ଅଛି ପିଲାଙ୍କର।
ବର୍ଷା ଦିନ କଥା କାଇଁ କହିବ ବର୍ଷା ଦିନ ରାତି ଲାଗି ରହିଥିବ।
ବର୍ଷା ଦିନେ ବି ପିଲା ବସିବେନି ଖେଳକୁଦରେ ଗାଁ ପିଲା କେବେ ବସନ୍ତିନି ବର୍ଷା ଦିନେ କିଛି ନହେଲେ ତାସ୍ ବି ଖେଳୁଚନ୍ତି।
ହଁ ଯେତବଳେ ଟିକେ ବର୍ଷା ବି ଛାଡ଼ିଯିବ ଯାହାହେଲେ କଣ ଖେଳିବେ ନା କଣ?
ହଁ ଖେଳଟା କମନ ଗାଁ ଛୁଆ ସବୁ ଗାଁରେ କୁହନ୍ତି କି ପିଲାମାନେ ମୋବାଇଲ ଦେଖିକି ଇ ଇ ମାନେ ମୋବାଇଲ ଆଡିକଟେଡ଼ ହେଇଗଲେଣି। ମୋବାଇଲ ରୁ ମ୍ ମନ ଯାଉନି ମୋବାଇଲରେ ରହୁଚନ୍ତି ମୋବାଇଲି ଆସିଲା ଦିନଠୁ ଆଉ ଛୁ ଗାଁରେ ଖେଳକୁଦ କଣ ଭୁଲିଗଲିଣି କିନ୍ତୁ ଆମ ଗାଁରେ ସେମତି ନୁହେଁ। ଆମ ଗାଁରେ ବର୍ଷକ ବାର ମାସ ବାର ମାସ ଆଙ୍କ ପିଲା ଯାହା ହେଲେ ଖେଳୁଥିବେ। ସିଜନ୍ ୱାଇଜ୍ ଯେମତି ଦେଖେ ଖରା ଦିନ ଆସିଲା ଖରାଦିନେ ଆଉ କଣ ଦିନରେ ଖରାରେ ଖେଳିପାରିବୁ କି?
ନାଁ।
ଏ ହଁ ହୁଁ ଖରାଦିନେ ରାତିରେ କଣ କରନ୍ତି ଲାଇଟ୍ ଲଗେଇକି ଭଲିବଲ୍ ଖେଳନ୍ତି।
ଭଲିବଲ କବାଡ଼ି ଯିଏ ଯାହା ଖେଳି ପାରିଲା ଆଉ।
ଯିଏ ଯାହା ଖେଳି ପାରିଲା ତାପରେ ବର୍ଷା ଦିନ ଆସିବ ବର୍ଷା ଦିନ ଆଉ କଣ ଏଇନେ ଅଫ୍ସିଜିନ୍ଟା ଏଇନେ କଣ କରିବେ ଯିଏ ଯାହା ବିଲ ବିଲ କାମ ଧନ୍ଦା କରିକି ଆସିବ ନହଳେ ଆ ମୋବାଇଲ୍ ଗେମ୍ ଠୁ ଆରମ୍ଭ କରିକି ଅ ଅଲଗା ଗେମ୍ ସବୁ ଛୁଆ ଖେଳନ୍ତି ମୋବାଇଲ୍ ରେ ଏଇ ବର୍ଷା ଦିନଟା ପ୍ରାୟ ମୋବାଇଲି ତାସ ଏଇଗୁରା ସବୁ ଖେଳ ହୁଏ କବାଡ଼ି କପ୍ କବାଡ଼ିଟା ମୁଖ୍ୟ। ଆ କ୍ରିକେଟ ତ ଗଲି କ୍ରିକେଟ ଚାଲେ ବର୍ଷ ସାରା ହେଟା ଛଲ୍ ତ ଠୁ କୁରୁମୁୁ କୁରୁ ହେଇଜି।
ହଁ। ବର୍ଷା ଦିନେ ତ ବିଲ ଚାଷ କାମ ତ ଲୋକ କରନ୍ତି କୋଉ ପିଲା କରନ୍ତି ବି ଯାଇଁକି ଯାହାର। ଅନେ
ହେ
ଏମତି ହୋଉଚି ଘଟଣା ଆଉ ଶୀତ ଦିନେ ତ କ୍ରିକେଟ୍ ଆଉ ବର୍ଷ ସାରା। ଉଁ ଯୋଉ କ୍ରିକେଟ୍ କୁୁ ଅପେକ୍ଷା ଥିବ ଶୀତ ଦିନେ ସେଇ କ୍ରି କ୍ରିକେଟ ଖେଳଟି ଆସିବ ଗାଁରେ ଟୁର୍ଣ୍ଣାମେଣ୍ଟ ହବ ଗାଁର ବ ଲୋ କମାନେ ସବୁ ଖେଳ ଦେଖିବେ ଗାଁ ପିଲାମାନେ ଖେଳୁଥିବେ ଆଉ ଶି ତ ଦିନ ତ ମଜା ଅଲଗା ଆଉ।
ସେଇ ଟାଇମ୍ ଟା ଗୋଟେ ଭଲ ଲାଗେ ପୁରା।
ଉଁ ଶୀତ ଦିନେ କୁଅନ୍ତି କି ସବୁ ପିଲାଙ୍କର ପସନ୍ଦ ଶୀତ ଦିନ।
ହ।
ଶୀତ ଋତୁଟେ ସବୁ ପିଲାଙ୍କର ପସନ୍ଦ।
ହ।
କଣ ବା ଆଉ କରିଆ।
ଏଇତ ଚାଲିଚି ଆଉ।
କହୁଛି ଏଇ ତ ଜୀବନ।
ଏଇ ତ ଜୀବନ ଦକ୍ଷିଣୀ ପବନ ହଲୋଉଛି।
ହୁଁ।
ଆଉ କଣ କୁଅ।
ଆଉ କଣ ଆଉ କହିବା ଏକ ତ ପୁରା ଉଁ ବୋରିଙ୍ଗ ଲାଗୁଛି।
ହଁ ଏଇପାଳି ତ ଆସିଲାଣି ପର୍ବ ମାନେ ଦଶ ଏଇ କଣ ଦଶହରା କୋଉଛି ମାନେ। ଏଁ ରଥଯାତ୍ରା ଗୁଣ୍ଡିଚା।
ହଁ ରଥଯାତ୍ରା ଗୁଣ୍ଡିଚା ହେରା ବି ଆମ ଗାଁ ରେ ଓଡିଆ ମାସ୍ ତେରେ ବାର ମାସ ତେର ପର୍ବ। ସବୁ ପ୍ରକାର ପ୍ରଭୁ ପର୍ବ ପାଳନ ହୋଉଛି ଗାଁରେ। ପର୍ବ ଲାଗି ରହିଥିବ ଗୋଟେ ସରୁ ସରୁ ଆଉ ଗୋଟେ ଆରମ୍ଭ ହୋଇଯାଉଥିବ।
ହଁ।
ଆଉ ଆମ ଗାଁ ଏମିତି ଗୋଟେ।
ମୁଁ କଇଲି ସେୟା ତାବି ଗାଁ ମାନେଙ୍କେରେ ମାନେ ବାର ମାସ ତେର ପର୍ବ ଦେଖିବୁ ସହରାଞ୍ଚଳରେ ଦେଖିବୁ ବେଶୀ କିଛି ପାଳନ କରାଯାଉନି।
ସହରାଞ୍ଚଳରେ କାଇଁ କଣ ଏବେ ତ ରଜ ଗଲା ରଜ ଗାଁ ରେ ଯେମିତିଆ ରଜ। ପ୍ରାୟେ ସବୁ ସହରରୁ ଗାଁକୁ ଆସନ୍ତି ରଜ-ଅ-ପାଳିବା ପାଇଁ ସହରକୁ ଯିବ ବ୍ୟସ୍ ସ୍ତ ବହୁଳ ଜୀବନରେ କିଏ ଏଞ୍ଜୟ କରେ ତେଣୁ ଗାଁରେ ସମସ୍ତେ ଏଞ୍ଜୟ କରନ୍ ହୁଏ ନା ଆଉ।
ହଁ।
ଉଁ ହୁଁ।
ସହରାଞ୍ଚଳଟା ବି ଏତେ ଭଲ କିଛି ଲାଗେନି।
ହୁଁ।
ନାଳ ନର୍ଦ୍ଦମା ମାନେ ପଚାଶଡା ପଚାଶ୍ ଶଡା ଗନ୍ଧ।
ହୁଁ।
ମାନେ ଯୋଉମାନେ ଚେ ନା ରଇଯାଇଚନ୍ତି ପିଲା ବେଳୁ ରଇଯାଇଚନ୍ତି, ଆଉ ଯୋଉମାନେ ଗାଉଁଲୀ ପିଲା କଣ ରଇପାରିବେ କି ସହରରେ।
ନା
ଆଉ ରହିତ୍ କଣ ଆଉ ଯଦି ପରିସ୍ଥିତି ସେଇଭଳିଆ ପହିଲା ଖଟିବା ପାଇଁ କିଏ ଗଲା କାମ କରିବା ପାଇଁ ରହିବା ପାଇଁ ତ ନିଶ୍ଚୟ ପଡ଼ିବ।
ହୁଁ। ଏମତି ଆଉ ଆଉ ତୁ ରଜରେ କଣ କେମିତି ଏଞୟ କଲୁ?
ନାଇଁ ମୋ ରଜରେ ତ ମହସୂବ ହଉଥିଲା। ଆ ରହିଲୁ ଗାଁ ରେ ଆଉ କୁଆଡେ କଣ ବୁଲିବା ପାଇଁ ବୁଲିବୁ ତ ଯେତ ନାଇଁ ମୋ ଛତିଆ କାଇଁ
ଛଡ଼ିଆ ଯାଇନ?
ସେମିତି ହାଲକା ଫୁଲକା ଖାଲି ବୁଲି ଦେଇଥିଲୁ ଆଉ।
ଆଉ ସେଇଟା ତ ଆଉ ଛତିଆରେ ଯାଇ କଣ ତମେ ଆଉ ବାବା ହେଇଥାନ୍ତ ନା କଣ।
ନାଇଁ ମୋ ବାବା କଣ ହବୁ ଟିକେ ସେଇ ଛତିଆ ତ ଲାଷ୍ଟ ସେ ଦିନ ମାନେ ସଭା ରଜର ସଦ୍ଭା ଶେଷ ଦିନ ଯାଇଥିଲୁ। ବୁଲ ଦେଇେଇକି ଆଇଲୁ ବର୍ଷା ତ ହେଲା ମାନେ ବାଟ ଯାକ ବର୍ଷା।
ହଁ।
କଣ ଆଉ କରିବା ଛୁଆ କବାଡି ଖେଳ ଟାକୁ ଏଞଜୟ କରୁଛନ୍ତି।
ହଁ ସେଇଥିପାଇଁ ବୋଧେ ପାଟି ଶୁଭୁଛି।
ହୁଁ। ହ୍ୟାଲୋ।
ହଁ। କୁହ କଣ ମୁଁ କହିଲିସେଇଭଳିଆ ତ ରଜ ପଳେଇଲା ନର୍ମାଲି। ହୁଁ।
ରଜକୁ ଅପେକ୍ଷା ଥିଲା ବର୍ତ୍ତମାନ ରଜ କେତେବେଳେ ସରିକି ଆସିକି ରଥଯାତ୍ରା ଅଭିମୁଖେ ହେଲାଣି କିନ୍ତୁ ଜଣା ପଡୁନି। ଦିନ ଗୁଡା ବହୁତ ଜଲଦି ଜଲଦି ଯାଉଛି।
ରଥଯାତ୍ରା ତ ଏବେଠୁ ମାନେ କହିବାକୁ ଗଲେ ଶ୍ରୀ କ୍ଷେତ୍ରରେ ଏ ପୁରା ଭିଡ ଲାଗିବଣି ଏବେେଠୁ।
ହେଁ।
ବଢେଇ ତ ଯେତିକି ଥିବେ ରଥ କାମ କରିଥିବେ ସେଇ ତାଙ୍କର ତ ସେମିତି ତ ବହୁତ ଲୋକ ଥିବେ ସେଇଥିରେ ବି ତ ଭିଡ ଜଣାପଡ଼ୁଥିବ ବେଶୀ ଆଉ।
ହୁଁ।
ଆଉ ରଥାଯାତ ରଥଯାତ୍ରା ଦେଖିକି କୁଆଡେ ଯାଉନା ଗାଁରେ ର ରଥ ଯାତ୍ରା କର
ଥିଲୁ ରଥଯାତ୍ରା ଥରେ ବାହୁଡା ଥରେ ବାହୁଡା ଯାଇଥିଲୁ ରଥଯାତ ପାତ୍ରାକୁ ଯାଇନ ଆ ନର୍ମାଲି ଏମତି ଥରେ ଯାଇଥିଲୁ ଆଉ ପୁରୀ ଆଉ।
ଏ ପୂର୍ବବର୍ଷ ନା କେବେ?
ହଁ ଏଇ ବର୍ଷେ ତଳେ ଆଉ କାାଇଁ ଡୋରି ଲାଗି କେମିତି ଯିବା ଆଉ
ଡୋରି ନ ଏଟା ଗୋଟେ ଏମିତିଆ ଯାକଡ ସେଟା ଗୋଟେ ଏମିତି ଜାଗା ଡରି ନ ଲାଗିଲେ ଯାଇପାରିବନି ଯେତେ ଚେଷ୍ଟା କଲେ ବି ବାହାରୁଥିଆ ବି ଯିଆ ପାଇଁ କିନ୍ତୁ ଯାଇପାରିବନି।
ହୁଁ ଦେଖିଆ ଏଇ ବର୍ଷ ରଥଯାତ୍ରା କୁ ସାଙ୍ଗଟା ଆସିବ ରାଉଲ କେଲାରୁ ଆସିଲେ ଭାବିଛୁ ଆମେ ଦି ତିନି ଜଣ ଯିବୁ ଆଉ। ଓ ଉହ୍ ହୁଁ ଆଉ କଁ କରିଆ?
ରଥଯାତ୍ରାରେ ତ ସେଇଠିକି କହିଆକୁ ଗଲେ ଲକ୍ଷ ଲକ୍ଷ ଲୋକ ଆସନ୍ତି ମାନେ ଠାକୁରଙ୍କ ଦର୍ଶନ କରିଆ ପାଇଁ।
ହଁ।
ବଡ ବଡ ତିନୋଟି ରଥ ହୁଏ।
ହଁ।
ଆଉ କୁଅ କଣ କଣ?
କଣ ଆଉ କହିବି?
ଆଉ କଁ ଟାଇମି ସାଢ଼େ ଛଅଟା ହେଲାଣି ସନ୍ଧ୍ୟା ହେଲାଣି ତମ ଆଡ଼େ?
ଉଁ ନା ହଁ ସନ୍ଧ୍ୟା ପ୍ରାୟେ ହେଇଗଲାଣି। ଆଉ ଛଅଟା ତ ହେଲେ ସନ୍ଧ୍ୟା ହୁଏ ଆଉ। ସେଖେଣ୍ଡେ ଚାଲଚି ଆଉ। ଆଉ କଣ କହ କୁଆଡେ ପଳେଇଲୁ ନା କଣ? ହାଲୋ। ହାଲୋ। ହାଲୋ। ହେଉ।